ତା ଆଉ ଦେଖ କଲ ଯାହାକୁ ବି ଫାଷ୍ଟ ମାରେ ହଁ ନ ଶୁବା ହଉ କଥାଟା ଶୁଣ ହେଲା। ଏଟା ମାନେ କିସ କ ତୁ ଯଦି ଫାଷ୍ଟ ଫାଷ୍ଟ ଦେଖ କଲ ମାଲୁ ଜଣକାକୁ ହେଲା ଯଦି ଶୁଭା ନ ହେଲା ତାନେ ଗୋଟେ ମିନିଟ ୱେଟ କରିବୁ। ତ ତ ମେସ ରୁ ବହୁତ ଜଣ ଛୁଆ ଅଛନ୍ ତୁ ଏକୁ ବେଶୀ ନୁହେଁ। ତୁ ଚାରି ପାଞ୍ଚ ଜଣଙ୍କର ଖୋଲିଦେଲୁ ହେଲା। ସେମକା ସାଙ୍ଗରେଉ ଜଣେ ଛୁଆ ସାଙ୍ଗରୁ ତୁ ପାଞ୍ଚ ଥର କଥା ହେଇପାରିବୁ ହେଲା। ପାଞ୍ଚ ଥର ତୁ ଦେଖିବୁ ନେଟ୍ ନେଟ୍ ୱର୍କ ଯେଉଁଠି ଭଲ ପାଉଥିବ ସେଇଠି ବସିବୁ ହେଲା। ଆଉ କଥା କହିବା ଟାଇମ ରେ ଭାଷ ଭାଷା ମାଶା କହିବନି ବୁଝିିପାଲୁ।
ହୁଁ ହୁଁ।
ସେଇଟା ହେଲା କଥା କାହିଁକି ନା ତୋ କଥା ଏଠି ତ ରେକର୍ଡ ହବ ନା ତୁ ଭାଷ ମାସା କହିବୁନି। ଆଉ ଯାହା କଉଚୁ କ। ଆଉ ତୋର ଅଲଗା ଟପିକ୍ ନେଇକି ଯାହା ମାନେ ତୋର ଏଇ ଯେ ମୋତେ ଫୋନ୍ କରିକି କହୁ ରାକେଶ ଡିପ୍ଲୋମା ଛୁ ଛୁଆ ଦେଖ ଇଏ ଦେଖ। ହେଲା। ଆଉ ଯାହା ତୋର।
ହୁଁ।
ଅଲଗା ଅଲଗା
ହଁ ଏତେ କ୍ଲିୟର ଶୁଭା ଜାଉନି, କିନ୍ତୁ ଶୁଭା ଯାଉଚି।
ହଁ ତ କିସ କହୁଥିଲୁ କହ।
ଏବେ ତୋର ଥାର୍ଡ଼ ଇୟର ହଁ ଥାର୍ଡ଼ ଇୟର ସରି ସାରିଲା ପରେ କିସ କରିବ ଏବେ? ଏଁ। ନାଁ।
କିଛି ଭାବିନି ବୁଝିଲୁନା ହଁ
ରହବେ କ୍ଲିୟର ସବୁନୁ ବାହାରକୁ ଯାଏ।
ପକି ବୁଝିଲୁ ଫର୍ମ ବହୁତ ଆ
ଉଁ?
ପକେଇଛି କିନ୍ତୁ କି
ହଉ ଦେଖ୍ କିସ କରିବୁ?
ଡିପଲୋମା କର୍
ହୁଁ ଚାର୍ଜ ନାଇଁବା ଚାର୍ଜ ଦେଇଥାନ୍ତି ଦି ଘଣ୍ଟା ମୁଁ ହର୍ଶପଟ୍ ଦେଲେ ବହୁତ୍ ଜିବି ସରିଯିବ ହାଲୋ।
ହାଲୋ ହାଲୋ। ଶୁଭୁନି କିସ?
ସେଇଟା କହୁନି ତୁତ
ହାଲୋ।
ଖାଲି ହାଉ ହାଉ ହଉଚୁ
ବେମୋର ପରା ନେଟୱାର୍କ ପାଉନି ସେଣେ ତୁକିସ ତୋର ଶୁଭୁନି ବେ ଶୁଣେ ହାଲୋ।
ହାଲୋ।